ହ୍ୟାଲୋ ନମସ୍କାର ଆଜ୍ଞା କଣ କରୁଛନ୍ତି?
ଏଇ ବସିଥିଲି।
କୋଉଠି?
ଏଇ ଘରେ ବସିଥିଲି।
ଆଛା।
ଆପଣ କଣ କରୁଛନ୍ତି?
ଏଇଠି ଆମେ ବଜାର ଆଡେ ଟିକେ ଆସିଥିଲୁ କିଣାକିଣି କରିବା ପାଇଁ।
ଓହୋ ବଜାର ଆଡୁ ଘରକୁ କେତେବେଳେ ଆସିବେ?
ହଁ ଘରର କିଛି ସାମଗ୍ରୀ ନଉଛୁ।
ଓହୋ ମୁଁ ଏବେ ସାର ଆନ୍ତ ଆନ୍ତେ ଯାଇଥିଲି।
ଆଚ୍ଛା।
ଏବେ ଆମର ତଳି ପଡୁଛି ତ ସେଇଥିପାଇଁ ସାର ଆନ୍ତେ ଯାଇଥିଲି।
କ ଆପଣଙ୍କୁ କି ତଳି ପଡୁଛି?
ଏଇ ଯୋଉ ତଳି ଧାନ।
ଆଛା ଆପଣ ତାହନେ ଧାନ ଚାଷ କରନ୍ତି।
ହଁ।
ଆଛା
ଆଉ ଖାଇଛନ୍ତି ନା।
ହଁ ଏବେ ଯାଇଥିଲୁ ଖାଇକି ଆସିଲୁ।
କଣ ଖାଇଲେ କଣ ଖାଇଛନ୍ତି ଆଜି।
ଏବେ ଏଇ ବଜାର ଆଡେ ଯାଇଥିଲୁ ସେ ବଜାରରେ ଟିକେ ଜଳଖିଆ ଖାଇକି ଆସିଲୁ।
ଓହୋ ଆପଣଙ୍କ ଘର ପାଖରେ କୋଉ ବଜାର ପାଖ?
ଆମର ଏଠି ନାରଙ୍ଗପୁର ବଜାର ପାଖ।
ଓହୋ। ଆଉ କଣ ଖାଇଛନ୍ତି?
ଏଇଁ ଆମର ଟିକେ ବରା।
ଓହୋ ତାହେଲେ ମୋ ପାଇଁ ଦିଟା ଧରିକି ଆସନ୍ତୁ।
ହୁଁ ଆସନ୍ତୁ ଆଡ୍ରେସ ଦିଅନ୍ତୁ ଆପଣଙ୍କର। ପଠେଇ ଦମୁ।
ହଁ ମୁଁ ଗଲେ ସିଆଡେ ଆପଣଙ୍କ ଘରକୁ ନିଶ୍ଚୟ ଯିବି ଖାଇକି ଆସିମି ବରା।
ନିଶ୍ଚିନ୍ତ ନିଶ୍ଚିନ୍ତ ଆପଣ ଘର କୋଉଠି?
ଆମ ଘର ମୟୂରଭଞ୍ଜ।
ଆଛା
ଆଉ ଆପଣ ଘରେ ଘରକୁ କେତେବେଳେ ଯିବେ?
ହଁ ପଳେଇବୁ ଏବେ। ସନ୍ଧ୍ୟା ହେଇ ଆସିଲାଣି।
ଅ ହଁ
ମୋ ଘର ତ ଏପଟେ ଅନୁଗୁଳ ଜାଣିିଥିବେ ଆଉ।
ହଁ ଆପଣଙ୍କର ଅନୁଗୁଳ। ଅନୁଗୁଳରେ ପ୍ରସିଦ୍ଧ ଜାଗା କଣ?
ଅନୁଗୁଳରେ ଆମର ଏପଟେ ପ୍ରସିଦ୍ଧ ଜାଗା ପାର୍କ ଅଛି। ସାଇନ୍ସ ପାର୍କ ସାଇନ୍ସ ପାର୍କ
ହଁ ମୁଁ ଯାଇଥିଲି ମୋ ସାଙ୍ଗ ସହିତ ମୁଁ ଅନୁଗୁଳରେ ମୋ ସାଙ୍ଗ ଜଣେ ପଢ଼ୁଛି ତ। ତା ସହିତ ଯାଇଥିଲି। ମତ୍ ମୁଁ ସେଇଠି ପଢ଼ୁଥିଲି ଫାଷ୍ଟ୍ ମୋ ଅନୁଗୁଳରେ। ତାପରେ ସେଇଠି ଯାଇଥିଲି ସେ ସାଇନ୍ସ ପାର୍କ, ସାଙ୍ଗ ସହିତ।
କେବେ ଆସିଥିଲେ?
ଏ ଏଇ ଗ ଏଇ ଯେତେବେଳେ ମୁଁ ପ୍ଲସ୍ ଟୁ ପଢ଼ୁଥିଲି।
ସା ଆପଣଙ୍କର ଏବେ ପଢ଼ାପଢ଼ି ସରିଗଲାଣି ବୋଧେ?
ହଁ ସହିଲାଣି ଏବେ ପିଜି କମ୍ପ୍ଲିଟ୍ ହବ।
ଆଚ୍ଛା
ଆଉ ଆପଣଙ୍କର?
ମୋର ଏବେ ଡିପ୍ଲମା ଚାଲିଛି ସରିନି।
ଅହ ତାପରେ କଣ ପ୍ଲାନିଙ୍ଗ୍?
ଭାବୁଛି ଆମର ଏଠି ମାଇନ୍ସ ଯୋଉ ଅଛି ସେଠି ଯାଇକି ଜପ କରିବା ଆଉ। ଚାକିରି କରିବା ପାଇଁ ଫର୍ମ ପକେଇଆକୁ ପଡ଼ିବ।
ଜବ ଆଉ କଣ ଗମେଣ୍ଟ ଜବ୍ ଅଛି ସେଇ ମାଇନ୍ସ ରେ ରହିବା କଥା ଆଉ
ତ ମିଳୁ
ଆପଣଙ୍କ ଆଡ଼େ ପିକନିକ ପ୍ଲେସ୍ କଣ ଅଛି ଭଲ? ପିକନିକ ପ୍ଲେସ କଣ ଭଲ ଅଛି?
ପିକନିକ ପ୍ଲସ୍ ଡ୍ୟାମ ଅଛି।
ଓହୋ କି ଡ଼୍ୟାମ?
ରେମାହଲ୍ ଡ୍ୟାମ୍।
ଆଉ?
ଏ ମାରିଲେ ଆମେ ମାଛ ଧରିକି ଭୋଜି କରୁ।
ଓହୋ ଏଇ ଯୋଉ ବଣଭୋଜି ଚ୍ୟାନେଲ ଟା ତ?
ହାଁ ଆମର ବଣଭୋଜି ଚ୍ୟାନେଲ ବି ଅଛି। ଦେଖିବେ ଆପଣ।
ଓହୋ ହଁ ନିଶ୍ଚୟ ଦେଖିବି ଆଉ ନିଶ୍ଚୟ ସସସ୍କ୍ରାଇବ କରିବି।
ନିଶ୍ଚିନ୍ତ।
ଓ ଆଉ? ଆଉ ଆପଣ ଆମକୁ କେବେ ଡ଼ାକନ୍ତୁ?
ନିଶ୍ଚିନ୍ତ ଆସନ୍ତୁ। ଯେତେବେଳେ ବି ଆପଣ ଫାଙ୍କା ଥିବେ। ଜଣେଇବେ ମତେ ମୁଁ ଆପଣଙ୍କୁ କହିବି ଆସିବେ।
ଆପଣ ଆପଣଙ୍କ ଘର କୋଉ ଜାଗା କହିଲେ?
ଆମର ଅନୁଗୁଳୁ।
ହଁ ଅନୁଗୁଳରେ ମାନେ ହୁଁ। ଏ ଯୋଉ କଣ କହୁଥିଲି ମୁଁ ଏବେ? ଅନୁଗୁଳରେ ଆପଣଙ୍କର ଯୋଉ କଣ
ହୁଁ ହୁଁ
ଜାଗାଟା କଣ? ଆପଣ ଅନୁଗୁଳରେ ପିକି ଏଯୋଉ ଆପଣ ଅନୁଗୁଳ ଟାଉନରେ ରହୁଛନ୍ତି? ନା ଗାଁ ରେ? ହଁ ଅନୁଗୁଳର ଏମିତିକି ସେଇ ଗାଁ ଗାଁ ନାହିଁ କି
ହଁ ଅନୁଗୁଳୁ ଗାଁ ଭିତରେ।
ଓହୋ।
ଏଇ ଭଳିଆ ନା ବାରାକୁଟୁ ଗୋଟେ ଜାଗା ଅଛି ସେଇଠି ଆମ ଘର।
ଓହୋ ତାହାଲେ ଆପଣଙ୍କ ଜିଲ୍ଲା ଅନୁଗୁଳୁ କିନ୍ତୁ ଟିକେ ଦୂରରେ।
ହଁ ଦୂରରେ।
ଓହୋ ମୁଁ ପଢୁଥିଲି ଟାଉନରେ।
ଆଚ୍ଛା।
ସେ ଯୋଉ କି ଯୋଉ ଏଇ ଯା କଣ ସେ କଲେଜଟା ନାଁ। ବି ଜେ ପି ବି ଜେ ପି କଲେଜ।
ଆଚ୍ଛା ଆଉ ଆମ ଘର ପାଖରେ ତ ଏନ୍ ସି କଲେଜ ଆଉ।
ଓଃ ଆପଣଙ୍କ ପ ଘର ପାଖେରେ?
ହଁ।
ଓହୋ। ଓହୋ ଆଉ ଆପଣ ସେଇଠି କାଇଁ ପଢିଲେନି?
ଆମ ଘର ପାଖରେ ନାଇଁ ଏପଟେ ସେଥିପାଇଁ।
କଣ?
ନାଇଁ ଆମ ଘର ପାଖରେ ତ ସେଥିପାଇଁ ଯିବା ଆସିବାରେ ସୁବିଧା ହବ।
ଆପଣ ସେଠି କାଇଁ ପଢିଲେନି? ସେଇ ଏନ୍ ସି କଲେଜରେ ସେ ତ ଭଲ କଲେଜ।
ହଁ ଭଲ କଲେଜ ବା। ସେଥିପାଇଁ ଆଉ ସେଇଠି ତ ପଢ଼ୁଥିଲି ଏନ୍‌ ସିରେ ପା।
ଏନ୍ ସିରେ ପଢୁଥିଲେ? ଆଉ ଏବେ କଣ ପ୍ଲାନିଂ ଅଛି ଫ୍ୟୁଚର?
ଫ୍ୟୁଚର୍ ପ୍ଲାନିଂ ସେଇ ଜବ୍ ଫବ୍ କରିବା ଲାଗି
କଣ ଜବ୍?
ସେଇ ଆମର ମାଇନ୍ସର ଜବ୍। ମାଇନ୍ସରେ କିଛି ଜବ୍।
ଓହୋ ଆଉ ଆପଣ ପାଇଲେ ମୋର ଆଉ ଗୋଟେ ସାନ ଭାଇ ଅଛି ତା ପାଇଁ ତ ବୁଝି ଦେବେ?
ନିଶ୍ଚିନ୍ତ ନିଶ୍ଚିନ୍ତ।
ହଉ ହୁଁ।
ଆପଣଙ୍କ ସାନ ଭାଇ କଣ କରୁଛି ଏବେ?
ସେ ଏବେ ଏବେ ତାର ଆଇ ଟି ଆଇ ସଇଲା।
ଆଚ୍ଛା।
ଆଉ ଆଉ ଆପଣଙ୍କ ଘରେ ସବୁ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି ସମସ୍ତେ।
ଓହୋ ସମସ୍ତଙ୍କ ଦେହ ପାହ ଭଲ ଅଛି? ଆପଣଙ୍କ ଘରେ କିଏ କିଏ? ତ ଆପଣଙ୍କ ଭାଇ ଅଛନ୍ତି ବା?
ନା ବାପାଙ୍କର ଭାଇ ନାହାନ୍ତି।
ହ ଶୁବିଲାନି
ମାନେ ନେ ବାପାଙ୍କର ଭାଇ ନାହାନ୍ତି
ଓହୋ ଆପଣଙ୍ଗର
ହଁ ମୋର ଅଛି ନା ଜଣେ
ସେ କନ୍ କନ୍ ସେ କଣ କରୁଛନ୍ତି
ସିଏ ତାର ଏବେ ପ୍ଲସଟୁ ପଢୁଛି
ପ୍ଲସ୍ଟୁ
ହଁ
ହଁ ଆଜ୍ଞା ଆଉ ଆପଣଙ ଦି ଭାଇ ନା ଭଉଣୀ ଅଛନ୍ତି
ନା ମୋ ଭଉଣି ନାହାନ୍ତି ଦି ଭାଇ
ଦି ଭାଇ ଓହୋ ଆପଣଙ୍କ ଡିପ୍ଲୋମା କେତେ ବର୍ଷ ଅଛି
ଡିପ୍ଲୋମା ଏବେ ଲାଷ୍ଟ ଇୟର ଏଟା
ଲାଷ୍ଟ୍ ଇୟର୍ ଆପଣ ତ ଆସିବଣି କ୍ୟାମ୍ପ କ୍ୟାମ୍ପସ ଆସିବ
କ୍ୟାମ୍ପସ ପାଇଁ ଫର୍ମ ପକେଇନି ପକେଇମି ସର୍ଲା ପରେ ପଡିବ
କଣ କନଫିଡେଣ୍ଟ ଅଛି ବଜେଇ ଦେବେ
ହଁ ନୀଶ୍ଚିନ୍ତ
ହଁ
ଅଛି ବହୁତ୍ ବହୁତ୍ ବହୁତ୍ ଅଛି
ବଜେଇ ଦେଲେ
ହୁଁ ନୀଶ୍ଚିନ୍ତ ବଜେଇବା ପାଇଁ ଚେଷ୍ଟା କରିବି ଆଉ ହଁ କଷ୍ଟ ତ ଅଧିକ ଚେଷ୍ଟା କରିିିବା ଦରକାରେ
ହଁ ପରିଶ୍ରମ କରି ଚାଳ ଫଳ ପାଇବ
ଆଛା ଆପଣଙ୍କର ପର୍ବ ବିଷୟରେ ଟିକେ କିଛି କୁହନ୍ତୁ ଆମେ ଯିବୁ ତ ଆପଣଙ୍କ ପର୍ବ ବିଷୟରେ କିଛି କୁହନ୍ତୁ
ଆମର ପର୍ବ ଏଇଜି ସବୁଠୁ ଭଲ ହୁଏ ରଜ
ଆଛା ରଜ ବି ଆମର ବି ଏପଟେ ଭଲ ହୁଏ କିନ୍ତୁ ତମର ବୋଧେ ସେପଟେ ଅଧିକ ଟିକେ
ହଁ ଆମ ଟେ ଏକ୍ସପେନସିଭ ରଜ ହୁଏ ଆମର ଫାଷ୍ଟ ଏଇ ଜୋ ରଜରେ ସକାଳେ ଭୋଜି ଦିଅନ୍ତି ଗାଁ ପିଲାଙ୍କୁ
ହୁଁ ହୁଁ
ତା ପରେ ଦୋଳି ବନା ହେଇଥାଏ ମାନେ ବହୁତ୍ ବଡ ପଡିଆରେ ଗୋଟେ ଦୋଳି ବନା ହେଇଥାଏ ରଜ ଦିନ ମୋ ଘରେ ଆମ ଗାଁରେ କାହାର ରୋଷେଇ ହୁଏନି
ଆଛା ରଜରେ ମିଠା ପାନ ଖାଆନ୍ତି ନା ଖାଆନ୍ତି ନି ଆଗୁଆ
ପ ପ ପ ପ ଦୋକାନ ପଡିଥାଏ
ହୁଁ
ସବୁ ସେଠି ଆଗ ପରି ଯାତ୍ରା ଭଳିଆ ହୁଏ ଆମର
ମେଳା ମେଳା ହୁଏ ବ
ହଁ ଗୋଟେ ମେଳା ଭଳିଆ ହୁଏ ଆମ ଏପଟେ ଆମ ଏପଟେ ସବୁଠୁ ଫାଷ୍ଟ ହଉଛି ଆମ ଗାଁ ରଜ
ଆଛା
ହଁ ଲୋକ ମିନିମମ୍ ହଜାର ଦି ହଜାର ପ୍ଲସ ହୁଅନ୍ତି।
ଓ ତାହେଲେ ଅଧିକା ଲୋକ ଆସନ୍ତି।
ହଁ
ବାଦ୍ୟ ଯନ୍ତ୍ର ବଜାଯାଏ ନା ବଜାଯାଏନି? ମାନେ ବାଦ୍ୟ ଯନ୍ତ୍ର ବଜାଯାଏ।
ହଁ ହଁ ବହୁତ ଦୁଇଟା ଏଇ ଯୋଉ ଇଏ ଜାଣିଥିବ ଏ ଡିଜେ
ହଁ ହଁ
ସେଇଠି ଦିଟା ଡିଜେ ଲ ବଜା ହୁଏ ମୋ ଡିଜେ ଦିଟାଙ୍କ ମୋର ପର୍ସନାଲ ଡିଜେ ଆପଣ ଡିଜେ ର ଡିଜେ ଦରକାର ହେଲେ ମତେ କଣ୍ଟାକ୍ଟ କରିବେ। ମୋର ନୁହେଁ ମୋ ମୋ ଭାଇଙ୍କର।
ବାହାଘର ହେଲେ ଆପଣଙ୍କୁ ଜଣେଇବୁ।
ହଁ ହଁ
ଆଚ୍ଛା
ଆଉ
ନା କଣ କହିପାରିବେ?
ଏମ୍ କେ
ହୁଁ
ଆଉ ଜୟ ଜଗନ୍ନାଥ।
ଆଛା ଭଲ ବଜାନ୍ତି ବୋଧେ?
ହଁ ଭଲ ବି ଦି ଯେ ଆଉ
ଏପଟେ ମୋ ଡିଜେକୁ କେହି ପାରନ୍ତିନି।
ଆଚ୍ଛା, ନା ଭଲ ତାନେ ସେପଟେ ପ୍ରସିଦ୍ଧ ତମ ବିଜେ ବୋଧେ?
ହଁ
ଆଛା ଆଉ ଆପଣ ଅନୁଗୁଳ କେବେ ଆସିଥିଲେ?
ଅନୁଗୁଳ ଏଇ ଦି ମାସ ତଳେ ଯାଇଥିଲି ପରା।
ଆଛା ଆଉ କେବେ ଆସିବାର ଅଛି ଯୋଜନା?
ଓ ହୋ
ଆଉ କେବେ ଆସିବାର ଯୋଜନା ଅଛି?
ହଉ ତାହେଲେ ମୁଁ ରଖୁଛି।
ଆଚ୍ଛା ହଉ ଫାଙ୍କା ହେଲେ ମୁଁ କଲ୍ କରିବି।
ହଉ ଆପଣଙ୍କ ସହିତ କଥା ହେଇକି ମତେ ଖୁସି ଲାଗିଲା, ଧନ୍ୟବାଦ।
ଧନ୍ୟ
ଆଁକୁ